ରାଇ
ଗୁଡ଼ମଣିଙ୍ଗ ହୁଁ ଭାଇ
ମଣିଙ୍ଗ ମଣିଙ୍ଗ
କାଲିସୋ କାଲି ସୋଇ ପାଇଲ ଜଲଦି ବୋଧେ।
ହଁ ତମ କୁ କହିଲି କଲ କରିବାକୁ
ନାଇଁ ଆପଣ ଯେତେବେେ କଲେ ନଁ କି ମେସେଜ ମୁଁ ହେତେବେଳେ ଅଲଗା ଗୋଟେ କଲରେ ଥିଲି ତ
ଥିଲି ତମେ ପ୍ରି ମୁଁ କହିଲି ମୁ ଖାଇଲେ ତମେ ମେସ ମେସେଜ କରିବ ଦେନ୍ ମୁଁ କଲ୍ ରିସିଭ କରିବି।
ମୁଁ ମୋର ଯ ମେସିନି କଲିନି କି ତା ପୂର୍ବରୁ ଆପଣ ମେସେଜ କରିଥିଲେ ନା ଭାଇ କଲ୍ କର ଟିକେ ଦିଦିଙ୍କ ସାଙ୍ଗେ ଯଉ କଥା ହଉଥିଲେ
ହଁ ହଁ ହଁ
ହେତେବେଳେ ମୋର ଗୋଟେ କଲ ଥିଲା ତ ମୁଁ ହେତେ କଥା ମୁଁ ଆଉ ରିପ୍ଲାଇ ଦେଇ ପାରିଲିନି ଆଉ ହେଡୁ କାଟିକି ଗଲା ପରେ ଆପର ତ ଶୋଇ ପଡିଛନ୍ତି ଆଉ।
ଓୋହ ମୁଁ ଟିକେ ପାୱାରଫୁଲ ଟବଲେଟ ନେଉଛି ତ ସେଥିପାଇଁ ଲଟରେ ରହିପାରୁନି ହଁ
ହୁଁ ହୁଁ। ଆଉ ସକାଳୁ ଉଠି ସାରିଲେଣି ତାହେଲେ?
ସକାଳୁ ଉ ପାଞ୍ଚ ବେଳୁ ଉଠେକି ଏପଟେ ସେପଟେ ଏପଟେ ସେପଟେ ଟିକେ ମର୍ଣିଙ୍ଗ ୱାର୍କ କରିକି
ଆଛା ଆଛା।
ଟିକେ ଗଡୁଥିଲି ଏଇ ଏବେ ହିଁ ଉଠିଛି ବ୍ରସ୍ ଫ୍ରସ୍ କରିନି କରିବି ଆଉ।
ହଁ ହଁ।
କଣ କହିଲେ ବର୍ଷା ନେଟୱାର୍କ ଗଲା। ଆସ ନେଟୱାର୍କକୁ ନା ଅଛି?
ଅଛି ଅଛି। ଓହୋ ନାଇଁ ବୋଧେ ପ୍ରୋବ୍ଲେମ୍ ତ ଯେହେତୁ ବର୍ଷାଟା ହେଇଛି ଟିକେ ପ୍ରୋବ୍ଲେମ୍ ହେଇଥିବ ବୋଧେ
ହଉଛି ବର୍ଷା?
ହଁ ଆମର ରାତିରୁ ହେଇଥିଲା ତ ଚାରିଟା ରେ ଲାଇନ୍ କଟିଛି।
ଚାର୍ ଟା ରେ। ଆମର ହିଁ ଆମର ବି ସେଇଭଳିଆ କଟି ସକାଳୁ ସକାଳୁ କରେଣ୍ଟ କଟି ଯାଇଛି।
ହଁ ହଁ।
ଟିକେ ବର୍ଷା ମାନେ ଘଡ଼ ଘଡ଼ ଚର୍ ଚର୍ ନର୍ମାଲ ଫିରି ଫିରି ବର୍ଷା ରେ ବି କରେଣ୍ଟ କାଟି ଦଉଛି।
ଲାଇନ୍ ବାଲା ଅନେଇକି ଅଛନ୍ତି କାଟିବେ ଆଉ।
ହୁଁ।
ଏବେ ଆମର ହଁ ଏଇଟା ଗୋଟେ ଗ୍ରୁପ୍ ଅଛି ଯେ ସେ ତ ଟିକେ ଟିକେ ହେଲେ ମେସେଜ୍ କରିଦଉଛନ୍ତି ଆଉ। ଏଇଠୁ ତାର ଛିଡ଼ିଲା ଲାଇନ୍ ତିନି ଘଣ୍ଟା ପରେ ଆସିବ। ଏଇଠୁ ଏଟା ଭାଙ୍ଗିଗଲା ଲାଇନ୍ ଚାରି ଘଣ୍ଟା ପରେ ଆସିବ ବୁଝିଲେ।
ଆସୁନ ଖରା ଦିନିଆ ଏଇନା ତ ଛାଡ଼ ଏବେ ତ ଟିକେ ଟିକେ କାଟୁଛି ଖରା ଦିନେ କାଟିଦବ ତିନି ଦିନି ଦି ତିନି ଯାହା ଅବସ୍ ଇନଭଟର ବି ଚାର୍ଜ ସରିଯିବ ଗୋଟେ ଦିନ ରେ। ସେ ରହୁନି ଆଉ ସେ ଆଖ ପାଖ ଯେତେ ଏତିକ ଲୋକ ମାନେ ସାଇପଡ଼ିଶା ଯାହାର ନଥିବ ସବୁ ଛୁଆ ଆଇକି ଚାର୍ଜ କିଣି ଦେଲେ। ଫନ୍ ଫନ୍ ଟିକେ ଲାଇଟ୍ ଫାଇଟ୍ ଟିକେ ଚଲେଇଦବୁ ଗଲା ଗୋଟେ ଦିନ କି ସଇଲା। ଆଉ ସେ ବି କିଛି ଫାଇଦା ନହିଁ ଇନଭଟର।
ହଁ ତାପରେ ଆଗରୁ ଲୋକ ହେଲେ ଟିକେ ଲାଇନ୍ କଟିଗଲେ ରହିପାରୁଥିଲେ ଏବେ ଯୋଉ ଏସି ତଳେ ରହିଗଲେଣି ଏବେ ଲାଇନ୍ ଗ ସମ୍ଭାଳି ପାରୁନାହାନ୍ତି।
ଏସିଟା ହେଲେ ବାହାରିବାକୁ ଇଚ୍ଛା ହଉନି ଆଉ ଏସି କଣ ଯୁଗ କଲା? ନର୍ମାଲ ଫ୍ୟାନରେ ରହି ହଉନି।
ନା ବା।
ବର୍ଷା ଦିନରେ ସେ ଆବଶ୍ୟକ ପଢ଼ୁଛି। ଗରମ ଯଇନି ବା ଏଯାଏ ଗଲେ ସିନା କଣ ହୁ।
ବର୍ଷା ଟା ବି କଉ କଣ୍ଟିନ୍ୟୁ ହଉଛି କି ଜଦି ହଉଛି କଉ ଦି ତିନି ଦିନରେ ଥରେ ହଉଛି।
ହଁ ବା ଆଉ କଣ ଖିଆପିଆ ହେଲଣିି?
ହଁ ଭାଇ ବ୍ରସ କରିନି ଏପର୍ଯ୍ୟନ୍ତ।
ବ୍ରସ୍ କରି। ନ
ମୁଁ ତ ଉଠିଲି ଯେମତି ଆସ୍ ଯେମିତି ନିଦ ଭାଙ୍ଗିଲା ଲାଇନ୍ କଟିଥିଲା ବୋଲି ସେଠୁ ବସିକି ଫୋନ ଧରିକି ବଇଛି ଆଉ।
ଡିଉଟି ବା ଯିବ।
ଡ୍ୟୁଟି ଯିବା ନଅଟା ଦଶଟା ବେଳକୁ। ଏଇଠୁ କେତେ ଆମ ମାର୍କେଟ ଦଶ ବାର କିଲୋମିଟର ପନ୍ଦର ମିନିଟ ଲାଗୁଛି।
ସେଇଥିପାଇଁ ଗାଲିକି ପଡିଚୁ ଆଉ।
ନାଇଁ ପଡିନି ଛାତ ଉପରେ ଆସିକି ବସଚି।
ଜେନେରାଲ ସିପଟ୍।
କଣ କହିଲେ?
ମୁଁ କହିଲି ଜେନେରାଲ ସିପଟ୍ ଏଇନା ପଡ଼ିଛି।
ଡିଉଟି ମାନେ ଗଭର୍ଣ୍ଣମେଣ୍ଟ ଜବ୍ ନୁହଁ।
ନା ନା ମୁଁ କହିଲି ଜେନେରାଲ ସିଫ୍ଟ ମାନେ ନଅଟା ରୁ ଛଅଟା ପାଞ୍ଚଟା।
ନା ନା ମୋର ସେମିତି ନୁହଁ।
ଆଉ ଟାଇମ୍ ନାଇଁ କେଦର କେତେଟାରୁ କେତେଟା।
ମାନେ କଣ କି ଏନଜିଓ ଅର୍ଗାନାଇଜେସନ ତ ଜାଣିଥିବେ।
ହୁଁ।
ସଂସ୍ଥା। ସେଟା ଆମର ନିଜର ଦିଟା ତିନିଟା ସଂସ୍ଥାର କାମ ହଉଛି ଅଫିସ ରେ। ତ ଯେତେବେଳେ ଅଧିକ କାମ ହଉଛି ଯଦି ଯାଉଛି ସାରିକି ଆଉଚି ନହେଲେ ନାଇଁ ଘରେ ସବୁ। ନଗଲେ ବି ଚଳେ କିନ୍ତୁ ଘରେ ବସଛି ଭଲ ଲାଗୁନି ବୋଲି ମୁଁ ବାଧ୍ୟ ହେଇକି ଯାଉଛି। ସେଠି ଦି ତିନି ଘଣ୍ଟା ଅଫିସ ରେ ଟାଇମ୍ ବିତେଇ ଦେଇକି ମାର୍କେଟରେ ବୁଲାବୁଲି କରିକି ସାଙ୍ଗମାନ ସାଙ୍ଗରେ ଘରକୁ ଆଉଛି ଆ ଘରେ ବସିଲେ ଇଚ୍ଛା ହଉନି ହଁ।
ସେତିକି ଥିବ ଆଉ ସେତିକି
ହୁଁ।
ହୁଁ ହୁଁ।
ସେଇଆ ବି କଥା ଆଉ ଗଭର୍ଣମେଣ୍ଟ ତ ହଉନି ଆଉ କେତେ ଲାଗିବ। ଗଭର୍ଣ୍ଣମେଣ୍ଟ ଲାଗିବ ଯାହା ଗୋଟେ ବିଜନେସ୍ ବସିକି କରିବ ସେଇଆା।
ସେୟା ହଁ ବା ଏଇଟା ଆଉ ସେ ନର୍ମାଲ ଖାଲି ପାନ ଗୁଟୁକା ଦୋକାନ ଟେ ଦେଇଦବ ହେଲା କି। ସେଇଠୁ ତୁମେ ବିଜନେସ ଷ୍ଟାର୍ଟ କରିପାରିବ ବିି ନହେଲେ ଜଳଖିଆ ଦୋକାନଟା ହାଲକା ଦେଇଦବ ଆହୁରି ବଢ଼ିଆ। ସତରେ ଜଳିଖିଆ ଦୋକାନରେ ଯେତିକି ସେଲ ଆଉ କୋଉଥିରେ ନାଇଁ।
ତ। ଆପଣଙ୍କ ପାଖରେ କଟକରେ ଆମର ରେଭେନ୍ସା ରେ ପଢୁଥିଲା ବେଳେ ଆମ ରେଭେନ୍ସା ବାଉଣ୍ଡରୀ କରକୁ ଗୋଟେ ଛୋଟ ପାନ ଗୁଟୁଖା ଦୋକାନ ଟେ ତାର ଭୁବନେଶ୍ୱରରେ ଫ୍ଲାଟ କଟକରେ ଫ୍ଲାଟ ମାନେ ତା ଦୋକାନରୁ ମାସକୁ ପନ୍ଦର ଲକ୍ଷ ଟଙ୍କା ଖାଲି ସେ ଗ୍ୟାସ ସିଗାରେଟ୍ ପାନ ଗୁଟକା ବିକିକି।
ତାହଲେ। ତମେ ଖାଲି କହୁଛ ହଁ ସେରା ରଖିବ ପ୍ଲସ ଜଳିଖିଆ ଦୁକାନ କେ ଦବ କୋଉଠି ଦବ ପୁଣି? କୋଉ କଲେଜ ସାମ୍ନାରେ ଦେଖିକି ଦବ।
କଲେଜ ସାମ୍ନାରେ।
ପ୍ରାଇଭେଟ ନ ହଉ ଗଭର୍ଣ୍ଣମେଣ୍ଟ କଲେଜ ବି ହଉ କଲେଜ ଫଲେଜ ସାମ୍ନାରେ ଦେଖିକି ଦବ। ନହେଲେ ଗାଁ ଛକରେ।
ଶୁଣନ୍ତୁ ଶୁଣନ୍ତୁ ଗୋଟେ ମଜା କଥା ଯା କ ମୋ ସାଙ୍ଗଟା ଏଇଠୁ ଆମ ଗାଁ ର ଅଛି ଡେପୁଟି ମ୍ୟାନେଜର ଏଚ୍ ଡି ଏଫ୍ ସି ବ୍ୟାଙ୍କ ଢେଙ୍କାନାଳରେ। ସିଏ ମତେ କହୁଥିଲା ଏଚ ଡି ଏଫ ସି ବ୍ୟାଙ୍କ ରେ
ଏଚ ଡି ଏଫ୍ ସି।
ହଁ।
ହଁ।
ଆମର ଏଇଠୁ ସେ କହିଲେ ଏମତି ଗୋଟେ ଲୋକଟେ ଆସିଲା ଭାରି ଧୋତି ପିନ୍ଧିକି ବ୍ୟାଙ୍କ ମ୍ୟାନେଜର ପାଖରେ ତୁ ଦରେଟ ମୁଁ ତାକୁ ଦେଖିଥିଲି ସେ ମେଡିକାଲ ଫ୍ରଣ୍ଟରେ ପଇଡ଼ ବିକେ ମୁଁ ସେଠୁ ମ୍ୟାଡାମ କହୁଚି। ମ୍ୟାଡ଼ାମ ଏଇ ଲୋକଟା କଣ ଲୁଙ୍ଗି ଧୋତି ପିନ୍ଧିକି ପଳେଇଲାଣି ମ୍ୟାନେଜର ପାଖକୁ ତାକୁ ରଖୋଉନାହାନ୍ତି ଆମ ସାଙ୍ଗେ ସିଏ କ ତଉନି, ମ୍ୟାଡାମ୍ ମତେ କହିଲେ ଯେ ଆ ସାରେ ଆପଣ ସେ ଲୋକକୁ ଜାଣିନାହାଁନ୍ତି! ହୁଁ, ସେ କହିଲେ ହଁ, ମ୍ୟାଡାମ୍ ମୁଁ ପରା ଜାଣିଚି, ଇଏ ପଇଡ ବିକୁସୁନ୍ତି ମେଡିକାଲ୍ ଆଗେରେ! ନା, ସେ ପଇଡ଼ ବିକନ୍ତୁ, ଯାହା କରନ୍ତୁ। ତାଙ୍କ ଆକାଉଣ୍ଟରେ ଅଛି ସାତ କୋଟି ଟଆଁ।
ଆଉ ଆପଣ ଧୋତି ପିନ୍ଧିସନ୍ତି ବେଲି କଣ ଭାବୁଚନି, ପଇଡ଼ ବିକୁସନ୍ତି ପଇସା ନାହିଁ? ମୋତେ କାଲି ସବୁ କହୁଥିଲା, କଥା ଆଉ। କଲେ ଏମିତି ଏମିତି ଲୋକ ଅଛନ୍ତି, ତୁ ଦେଖୁଥୂବୁ ଇଏ ଏଁତି, ଜଳଖିଆ ଦୋକାନୀ! କିନ୍ତୁ ଖିଛନ୍ତି ଦି କୋଟି, ତିନି କୋଟି ଟଆଁ।
ହଁ ବା, ଅଛି ସେଲେରି ଅଛି। ସେ ସବୁ ପାଞ୍ଚ ପାଞ୍ଚ ରେ ହେଇଗଲାନି। ମାନେ ନର୍ମାଲ ଜାଗାରେ ଆମର ଏବେ ଯୋଉଠେ, ଆ ମୁଁ ତ ଖାଉନି, ଏରା ମାନେ ଯେତେବେଳେ ଖାଏ ତିନି ନାଖେ ଥିଲା। ଏବେ ପାଞ୍ଚେ ନେଖେ।
କଣ କହିଲେ?
ମୁଁ କହିଲି ଆବେ ପାଞ୍ଚେ ନେଖେ। ବରା ତିନିଟା ଦେଇଦେବେ, ତରକାରୀ ଟିକେ ଦେଇଦେବେ, କୋଡ଼ିଏ।
କୋଡ଼ିଏ, ତିରିଶି।
ହୁଁ। ଆଉ କଉ ଜାଗାରେ ସ୍ପେସିଆଲ୍ ମାନେ ଡିମାଣ୍ଡ ଅଧିକ ଅଛି ଯଉ ଜାଗାରେ, ସେଇ ଜାଗାରେ ଅଧିକ ରେଟ୍ ଆଉ। ଆଉ ଯୋଉ ଜାଗାରେ ଡିମାଣ୍ଡ କମ୍। ସେ ଜାଗାରେ କମ୍ ରେଟ୍, ଏଇ ଟାଇପ୍ ର ଚାଲିଚି ବିଜ୍ ନେସ୍ ଆଉ କଣ?
ଆପଣଙ୍କର ସିନର୍ଜି-ଇ ଯେତେବେଳେ ପଢୁଥିଲି, ସାଇଡ଼୍ ରେ ଗୋଟେ ନାହିଁ, ଦୁକାନ୍ ଟେ ନଥିଲା! ତା ଫ୍ରଣ୍ଟରେ ଯୋଉ ହୋଟେଲ ଟା!
ହ ହୋ -ହୋଟେଲଟା ତ ପୁରା ଫ୍ରଣ୍ଟ ହଁ, ସେଇଠୁ ଆମେ ରୁଟି ଫୁ- ଫୁଟି କେତେବେଳେ ଯାଉ, ଖାଉ।
ହୁଁ।
ଏ-ଏ ନାଁ ବାହାର ଜିନିଷ ବି, ମୁଁ ଆଭଏଡ଼୍ କରେ। ଫିର୍ ବି ମୋ ପେଟ ଖରାପ୍ ହେଇଗଲା। ଯାହା ହେବାର ଥିବ, ଯେତେବେଳେ ହବ ଆଉ।
ଆ -ଆପଣଙ୍କ ଟୋନ୍ ଟା ଭାଇ କଣ କହିଲେ? ମୋର ଗୋଟେ ସାଙ୍ଗଟେ ଅଛି। ସେ ଏବେ ନବରଙ୍ଗପୁରେ ଜବ୍ କରୁଚି। ମାନେ ପୁରା ଯଦି, ଦି ଜଣଆଙ୍କ ଆପଣ କଥା ହବେନି! ଆପଣ ଜାଣିପାରିବେନି କିଏ କହୁଛି କିଏ କହୁଚ୍ ଶୁଣୁଚି।
ନା, ନା, ମୋ ଟୋନ୍ ଟା, ରିଅଲ୍ ଟୋନ୍ ରେ ଗୋଟେ ଅଲଗା। ଫୋନ୍ କଲ୍ ରେ ଗୋଟେ ଅଲଗା ଆସୁଛି। ମାନେ, ମୁଁ ବି କନ୍ ଫ୍ୟୁଜ୍ ଏଇଯାଉଚି। ଏଇଟା ମୁଁ କି ଆଉ କିଏ? ମୁଁ, ସତରେ ମୋର ରିଅଲ୍ ଟୋନ୍ ରେ ଗୋଟେ ଅଲଗା ଆଉଛି, ଫୋନ୍ ଟୋନ୍ ଲେ ଗୋଟେ ଛୁ ଛୁଆ ପରିକା ଆବାଜ୍ ଆଉଚି।
ହଁ।
ଆସୁଛି ନା ଗୋଟେ ଛୋଟ ପିଲା କଥା ହେଲା ପରିକା ଆବାଜ୍ ଟେ? ମୋ ଟୋନ୍ ଟା ସେଇ ଭଳିଆ। ଆମ ଘରେ ବି କହୁଚନ୍ତି, କନ୍ତି ରିଏଲ୍ ରେ କେନ୍ତି ଗୋଟେ ଅଲଗା ଆଉଛି କିରେ? କଡ଼ କଲ୍ଲେ ଗୋଟେ ଅଲଗା ଆଉଛି।
ମାନେ ମୁଁ କାଲିଠୁ ଶୁଣିଲି ଯେତେବେଳେ ଫାଷ୍ଟ, ମୁଁ ଫାଷ୍ଟରୁ ଡାଉଟ୍ ରୁ ରହିଲି। ମୁଁ କହିଲି ଆଉ ସେ ସାଙ୍ଗଟା ପାଖକୁ ଲାଗିଗଲା କି? ନମ୍ବର ତ ନୁହଁ, ନମ୍ବର ତ ସେଫ୍ ଥିଲା। ଲେ କି?
ଯାହା ହବ ଆଉ। କଲ୍ ରେକର୍ଡିଂରେ, ଆ - ଆଭଳି ଟିକେ ଟିକେ କରିଆକୁ ପଡ଼ିବ।
ହୁଁ।
ହୁଁ।
ଏବେ ପୁଣି କଣ ଖାଇବେ ସକାଳୁ?
ସକାଳୁ ଖାଲି ପେଟରେ ରହିଲା ବେଳକୁ ପେଟ କାଟୁଛି। ତଥାପି ମୁଁ ଏ ଯାଇ କିଛି ଖାଇନି ଯାଉଛି ଏଇନା ମୁଁ ବ୍ରସ କରିବି ସିମେଇ ଫିମେଇ ବୋଉ କଣ କରଛି। କରିଥିବ ଆଉ ଖାଲି ପେଟରେ ମେଡ଼ିସିନ ଖାଇ ଟିକେ ଖାଇଦେବା।
ହୁଁ ହୁଁ ନାଇଁ କଣ୍ଟିନ୍ୟୁ ମେଡ଼ିସିନ ଟା ରଖନ୍ତୁ ହୁଁ।
ଥୁ ଖାଇବା ଆଉ ହାଡ଼ ଫାଡ଼ କିଛି ନାହିଁ ନୁଡଲସ ଫୁଡଲସ ବି ଟିକେ ଖାଇହବନି।
କାରଣ ଏ ରୁଟି ସନ୍ତୁଳା ଯୋଉ ମେନୁଟା ଏଇଟା କଣ ମୋ
ନାଇଁ ସେଇଟା ବି ଦେହ ଦେହ ପାଇଁ ବି ହେଲ୍ଦି।
ହଁ ହେଲଦି କିନ୍ତୁ ଏବେ ପା ଏବେ ଆମକୁ ଭଲ ଲାଗିବ କି ଯେତେବେଳେ ଆମକୁ ମାନେ ମାନେ କଣ କହିଲ ମଜବୁରୀ ଗୋଟେ ହେଇଯିବ ହଁ ପୁଣି ଖାଇବାକୁ ହିଁ ପଡିବ।
ମତେ ଏଥର ମାନେ ମୁଁ ଖାଇ ଆଇଲିିନି ଛଅ ସାତ ଦିନ ହେଲା। ହଁ ମତେ। ସେ ଏଥର କମ୍ଫର୍ଟେବୁଲ ଲାଗୁଛି କଣ କେଜାଣି ମାନେ ଇଚ୍ଛା ହଉଛି ସେ ପରିକା ଡାଲମା ଫାଲମା ଖାଇବାକୁ ସବୁଦିନି। ସନ୍ତୁଳା ନାଇଁ ଡଲମାଟା ଭଲ ଲାଗୁଚି। ସବୁ ଭେରାଇଟି ପରିବା ପକେଇକି ଛୁଙ୍କ ନା। ଆଳୁ ନାଇଁ ସବୁ ଭେରାଇଟି ପନିପରିବା ପଡୁଚି ଆଉ ଜିରା ଛୁଙ୍କ। ଟିକେ ବାଜି ଯାଉଛି ଯେମିତି ମନ୍ଦିରରେ ଯେମିତି ପ୍ରସାଦ ଆସେନି ଯୋଉ ଡାଲମା। ସେ ପରିକା ଟେଷ୍ଟ୍ ଲାଗୁଛି ହଁ ବାଢିଆ ଡାଲମା ତାକୁ ଚ କୁଟି ଦଉଛି ସବୁ ପରିବାକୁ ଗୋଳେଇକି ହାଲକା ଖାଇଦଉଛି ଭଲ ଲାଗୁଛି ସେଇ ଡାଲମା ଟା ମୋର ଡେଲି। ଇଚ୍ଛା ହଉଛି ଖାଇବାକୁ ଏଥର ମୁ ରହିଲି ପ୍ରୋଟିନରେ ନା ଅରୁଆ। ଅରୁଆ ନାଇଁ।
ହୁଁ।
ଅରୁଆ ନାଇଁ ଅରୁଆ ନାଇଁ ସେଇ ଶାଗ ଫାଗ। ଟିକେ ଦେବେ ଏଇ ସୁଜୁନା ଶାଗ ଟା ମନା କରିଛି। ମାନେ ଯୋଉଟା ଅଧିକ କ୍ୟାଲ୍ସିୟମ୍ ହେଗୁରା ବି ମନା କରିଦେଇଛି ଏଇ ପ ଯୋଉ ବାହାର ପତ୍ର ଶାଗ ଫାଗୁରା ସେଇଗୁରା ଟିକେ ଟିକେ କହିଛି ଖାଇବାକୁ। ଶାଗ ଟା ବି ବହୁତୁ ପ୍ରୋଟିନ୍ ଦେହରେ।
ହୁଁ। ହଉ ଭାଇ ଠିକ୍ ଅଛି ଯାଆନ୍ତୁ ବ୍ରସ୍
ହଉ। ରଖ ମେସେଜ୍ କରିବ ଯଦି ଫ୍ରି ହେବ ଦେଖିବା ଆଉ ଖାଇ ପି ସାର।
ହଉ ହଉ।
ହଉ ରଖ।